ହ୍ୟାଲୋ।
ହ୍ୟାଲୋ ଆଜ୍ଞା।
କଣ କରୁଚ ହଁ ହ କାମ ସାରିକି ବସିଚି ଆଉ।
ହଁ ଆମେ କାମ ସାରିଚି କାମ ସାରିକି ବୁଲୁଚି।
ରାଣି।
ହଁ ହଁ କାମ ସବୁ ସରିଲାଣି। ଆଉ ସେଆଡ଼ାକ ପାଣି ପକେଇବେ କଣ ପୁରା ଉଷୁମ ଖରା ଅଛି।
ଆ ଖରା ପ୍ରବଳ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଲାଣି।
ହଁ ଗରମ ବି ପ୍ରବଳ ହୋଉଚି ଲୋକମାନେ ଯୋ ଗଛ ବଛ ସବୁ କା ଟି ଦୋଉଚନ୍ତି ସେଇଥିପାଇଁ ବେଶୀ ଗରମ ଅନୁଭୂତ ହଉଛି। ନହେଲେ କଣ ଏତେ ଗରମ ହୁଏ ଆଗରୁ।
କାଟୁଛନ୍ତି ଯଦି ପ୍ରତି ଲୋକ ଗଛ କାଟୁଚ ଗୋ ଟିଏ କାଟୁଚ ଦିଇଟା ଲଗାନ୍ତ। ଦିଟା ଲଗାଇଲେ ବର୍ଷାର ୱାଗ ରୁହନ୍ତାନେଇଁ। ପାଣିର କୌଣସି ଅଭାବ ରୁହନ୍ତାନେଇଁ।
ବହୁ ଲଗଉଚନ୍ତି କମ୍।
ଆଜ୍ଞା।
କରଚନ୍ତି ବୋହୁତ୍ କିନ୍ତୁ ଲଗଉଚନ୍ତି କମ୍।
ଲଗଉ ନାହାନ୍ତି ପ୍ରାୟ ଲୋକ। ପ୍ରାୟ ଲୋକ କାଟି ଚାଲିଛନ୍ତି ଲଗଉନାହାନ୍ତି। ଯାହାଫଳରେ କି ବାୟୁମଣ୍ଡଳର ଉତ୍ତପ୍ତ ଏତେ ହେଲାଣି ନଈର ପାଣି ଦୂରୁକୁ ଦୂରୁକୁ କୁ ଯାଉଛି ଯଦି ଗଛ ଗୁଡା ପା ଖେରେ ଥାଆନ୍ତା ଗଛ ଥାଆନ୍ତା ଗ କମିଗଲାଣି ଗଛ ଗଛ ଟା ଥିଲେ ପାଣିଟା ଗଛ ନିକଟରେ ରୁହନ୍ତା। ଏ ଯୋଉ ଗଛ କାଟି ଦଉଛନ୍ତି ଗଛ କାଟିଦବା ପରେ କେ ତେ ଅସୁବିଧାର ସମ୍ମୁଖୀନ ହବାକୁ ପଡୁଚି ସମସ୍ତଙ୍କୁ ଲୋକ ବୁଝୁଛନ୍ତି ହେଲେ କାର୍ଯ୍ୟରେ ଲଗଉନାହାନ୍ତି। ଏଇ ଲୋକ ଗଛ କାଟିଲେ ଇଆଡେ ବାୟୁ ପ୍ରଦୂଷଣ ବଢିଲା। ବାୟୁ ପ୍ରଦୂଷଣ ହବା ଦ୍ୱାରା ଲୋକଙ୍କର ରୋଗ ତାପ ରୋଗ ବଢି ଚାଲିଲା। କଣ ଏଥିରେ ଲୋ ଲୋକଙ୍କୁ କେତେ ସଚେତନ କରାଗଲେ ବି ସହିତ ତଥାପି ସେ ସଚେତନ ହୋଉନାହାନ୍ତି।
ଆଜ୍ଞା ଲୋକ ତ ସଚେତନ ହେଉନାହାନ୍ତି ହେଉନାହାଁନ୍ତି ତାପରେ ପ୍ରଥମ କଥା ହେଉଛି ଶୁଣନ୍ତୁ, ମାନେ ଲୋକ ତ ସଚେତନ ହେଉନାହାନ୍ତି ତାପରେ ବୃକ୍ଷରୋପଣରେ ବିଭିନ୍ନ ପ୍ରକାର ସଭା କରିକି ବୃକ୍ଷରୋପଣ କରୁଚନ୍ତି କିନ୍ତୁ ସେ ବୃକ୍ଷକୁ ଠିକ୍ ଭାବରେ ଯ ନା ନେନାହାନ୍ତି ମାନେ ସଭା କରି ଦୋଉଛନ୍ତି ସଭା ଡାକି ଦୋଉଛନ୍ତି ବୃକ୍ଷରୋପଣ ସବୁଆଡ଼େ ହୋଉଚି କିନ୍ତୁ ବୃକ୍ଷରୋପଣ ଯୋଉ ଦିନ କେବଳ ତ ଆଦବମ୍ ଭିତରେ ବୃକ୍ଷରୋପଣ ରହିଯାଉଚି। ଫଟୋ ଆଣୁଚନ୍ତି ଫଟୋ ଉଠେଇ ଦେଲେ ତାପରେ କିଛି ଦିନ ପାଣି ଦେଇଦେଲେ ସରିଲେ ସେମାନେ ତାଙ୍କ ବାଟରେେଜେ ବାଟରେ ପଡ଼ୁଛନ୍ତି ବୃକ୍ଷର ଯତ୍ନ ନେବା ପାଇଁ ମଧ୍ୟ ସେଠାରେ କେହି ରହୁନାହାନ୍ତି। ସେଇ କିଛି ଦିନ ବୃକ୍ଷରୋପଣ ନାଁରେ ଆନ୍ଦୋଳନ ଆଉ ସଭା ସବୁ ସମିତି ସବୁ ହେଇଯାଉଚି କିନ୍ତୁ ତାପରେ ତାର ପ୍ରାଦୁର୍ଭାବ କିଛି ତାର ପ୍ରଭାବ ଲୋକମାନଙ୍କ ଉପରେ ପଡିପାରୁନି ଲୋକମାନେ ବି ନାନା ପ୍ରକାର ହଇରାଣ ହରକତ ହୋଉଚନ୍ତି। ପାଣି ଗଛରେ ଦେବା ପାଇଁ କେହି ନାହାନ୍ତି କେବଳ ବୃକ୍ଷରୋପ କଣ ଚାଲିଚି ଫଟୋ ମାଧ୍ୟମରେ ଆଉ ଏମିତି ସବୁ ହେଇକି ଧୀରେ ଧୀରେ ଆମର ବାୟୁମଣ୍ଡଳର ତାପମାତ୍ରା ବଢ଼ିଲାଣି। ଆମର ଗ୍ଲୋବାଲ୍ ୱାର୍ମିଙ୍ଗ ସବୁ ସୃଷ୍ଟି ହେଲାଣି ସେଥିପାଇଁ ଦେଖିବେ ଆପଣ ବିଶ୍ୱ ତାପମାନ ବୃଦ୍ଧି ହେଲାଣି ଦେଖିବେ ଏ ଗୋଟେ ଗୋଟେ ଜାଗାରେ କଣ ହୋଉଚି ନା ଟେମ୍ପରେଚର ବହୁତ ଜଲ୍ଦି ପୁରା ହାଇ ହେଇଯାଉଚି। ହ
ଆଜ୍ଞା।
ତାପମାତ୍ରା ବହୁତ ମାତ୍ରାରେ ବଢ଼ିଯାଉଚି ଆଉ ଦିଲ୍ଲୀର ଯଥା ତ ଜାଣିଥିବେ ଦିଲ୍ଲୀରେ ତାପମାତ୍ରା ଏତେ ବଢ଼ିଯାଉଚି ଯେ ଆ କୁହନ୍ତୁନି ମାନେ ପଚାଶ ଡିଗ୍ରୀ ଛୁଇଁବାକୁ ବସିଲାଣି ରାଜସ୍ଥାନ ସେପଟ ଆମର ଉତ୍ତର ଭାରତ ପଟେ। ତ ଏଗୁରା ସବୁ ତାପମାତ୍ରା ଧୀରେ ଧୀରେ ପଚାଶ ଡିଗ୍ରୀ ଅଣଚାଶ ଡିଗ୍ରୀ ଏମତି ସବୁ ରହିଲାଣି। ଆଉ ଆମର ଆକଳନ ବି କହୁଚି ଯେ ଧୀରେ ଧୀରେ ଆମର ତାପମାତ୍ରା ବୃଦ୍ଧି ବି ପାଇବ। ଆହୁରି ଗୋଟେ ଦୁଇ ଡିଗ୍ରୀ ବୃଦ୍ଧି ଭ ତ ଏହିପରି ଏମିତି ଅସୁବିଧା ହେଲେ ତା ତାପ ମାତ୍ର ଏହିପରି ଭାବରେ ବୃଦ୍ଧି ପାଇଲେ
ପାଇଲେ
ଦିନ ଆସିବ ଆମର ଯେଉଁ ଆଙ୍କକଟିକା ମହାଦେଶ ଅଛି ସେଠି ଆମର ବରଫ ପ୍ରଭୃତ ଅଞ୍ଚଳ ଚାରିଆଡ଼େ ତ ସେ ଜାଗାରେ କଣ ହବ ନା ବରଫ ଗୁଡିକ ସବୁ ଅଛି ସେ ମହାଦେଶରେ ଲୋକମାନେ ବସବାସ କରନ୍ତିନି ଏଇ ସେଥିପାଇଁ ସେ ସେଠି କେବଳ ବରଫ। ଆଉ ଅତ୍ୟଧିକ ଥଣ୍ଡା ଯୋଉଥିପାଇ ଲୋକମାନେ ସେଠି ରହିପାରନ୍ତିନି ତ ଯେହେତୁ ବରଫ ଅଞ୍ଚଳ ଆଉ ଏତେ ତାପମାତ୍ରା ବୃଦ୍ଧି ପାଇଲାଣି ଧୀରେ ଧୀରେ ସେ ଏରିଆରେ ମଧ୍ୟ ଅବି ତାପମାତ୍ରା ଯାହା କମ୍ ଥିଲା ସିଏ ଧୀରେ ଧୀରେ ବି ବଢିଲାଣି ତାପମାତ୍ରା ବଢିଲେ ମାନେ ସେଠାକାର ଥିବା ବରଫ ତରଳିବ ବରଫ ତରଡ଼ିଲେ ସମୁଦ୍ରରେ ମିଶିବ ସମୁଦ୍ରରେ ମିଶିଲେ ସେ ବରଫ ପାଣି ଗୁଡ଼ିକ କଣ ହେବ ନା ସମୁଦ୍ର ପତନ ବୃଦ୍ଧି ପାଇବ ଯାହା ଫଳରେ କି ଗାଁ ଗଣ୍ଡାରେ ପାଣି ପଶିଯିବ। ଯେତେବେଳେ କି ଆମର ଗୋଟେ ଆଁ ଗବେଷଣା କହୁଛି ଯେ ଦୁଇ ହଜାର ତିରିଶ ମସିହା ବେଳକୁ ସମୁଦ୍ର ଭାରତର କିଛିଟା ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହେଇଯାଇଥିବ ତା ଦେହରେ ଆମର ପାରାଦିବ୍ବି ଅଛି ପୁରୀ ଅଛି ତ ଏମିତି କିଛିଟା ଅଞ୍ଚଳ ଅଛି ଅଛି କେନ୍ଦ୍ରାପଡା ତ ଏମିତି କିଛିଟା ଅଞ୍ଚଳ ଅଛି ଯୋଉଟା କି ବୁଢଡି ମାନେ କିଛିଟା ଅଞ୍ଚଳ ତାର ଜଳମଗ୍ନ ହେଇଯିବ ସମୁଦ୍ର ପାଣି କୂଳ ଖାଉ କୂଳ ଲଙ୍ଘିବ ବୋଲି ଗବେଷଣାରୁ ଜଣାପଡିଛି।
ଆଜ୍ଞା।
ତ ନିହାତି ଆମକୁ ଗଛ ଉପରେ ଟିକେ ଧ୍ୟାନ ଦବାକୁ ପଡିବ ଗଛ ଲଗେଇଲେ ଅମ୍ଳଜାନ ମିଳିବ ଆଉ ଲୋକମାନେ ବି ସେଥିରୁ ଟିକେ ଆଉ ଶାନ୍ତି ପାଇବେ ଯେ ହଁ ଆମେ ଏ କାମଟା କରିପାରିବା। କି ଗଛ ଲଗେଇଲେ ଆମକୁ ବିଷତାପନରେ ରକ୍ଷା କରିପାରିବ ଅଙ୍ଗାରକା ଆର ଗ୍ୟାସ୍ କମେଇ ପାରିବା। ଆଉ ନିଜକୁ ମାନେ ଯେଉଁ ଆଗକୁ ଆସିବା ବିପଦରୁ ନିଜକୁ ଏବଂ ନିଜ ଆଗାମୀ ପିଢ଼ିକୁ ରକ୍ଷା କରିପାରିବା।
ଆଚ୍ଛା ଏ ବର୍ଷ କଣ ଚାଷ କି କିପରି ସଅଳ ହଇପାରିବନି?
କୋଉଟା କହିଲେ?
ଏଇ ଆମର ଚାଷ କାମ ଏ ବର୍ଷ କଣ? ହବ ଏଇ ବର୍ଷ।
ହଁ ଚାଷ କଥା ତ କହି ହଉନି ତଥାପି କଣ ହବ କନାଇଁ ଜଣାନାହିଁ।
ଏ ବର୍ଷ କାହିଁ ମରୁଡ଼ି ହବ କି କଣ ହବ?
ଆପଣ ବର୍ଷାର କିଛି ଠିକ୍ ଠିକଣା ନାହିଁ ବର୍ଷା ତ ଠିକ୍ ସେ ହଉବି ନାହିଁ।
ଚାଷୀ ତ କଣ ହାତ ବାନ୍ଧିକି ବସିଲେଣି ଅନେଇକି ବସିଛନ୍ତି କେତେବେଳେ ବ ସମ୍ ଲୋକମାନେ କହୁଛନ୍ତି ଯେ ନାଇଁ ମୌସୁମୀ ଆସିଲାଣି ବର୍ଷା ହବ ଆତା ବ ବର୍ଷା ହେଲେ ସିନା କଣ ହବ ବର୍ଷା ତ ହଉନି ଲୋକମାନେ ଭାବୁସୁନ୍ତି କିଛି ସ୍ୱଳ୍ପ ଜଳରେ ଜଳ ଜମିକି ଜମିରେ ଦେଇ କିଛି ଚାଷ ଆରମ୍ଭ କରିଦେଲେ ତାପରେ ବର୍ଷାଟା ହବ। ଆଚ୍ଛା ଏଇଆ ଭାବୁ କେତେ ଲୋକ ଭାବୁସୁନ୍ତି ଏଇଟା କରିଦେଲେ ଯେ ଠିକ ଟାଇମ କି ବର୍ଷା ହବ ଜମିକି ପାଣି ହେଇଯିବ। ପାଣି ହେଲେ ଫସଲ ଟା ହବ ଜର କେତେ ଲୋକ ବି ଭାବୁସୁନ୍ତି ନାଇଁ ଆମେ ଅଳ୍ପ ସ୍ୱଳ୍ପ ପାଣିରେ ବର୍ତ୍ତମାନ ଆରମ୍ଭ କରିଦବୁ। ଆରମ୍ଭ କରିସାରିଲା ପରେ ସେତେବେଳେ ସମୟକୁ ବର୍ଷାଟା ହବ। ଯଦି ସେ ସମୟରେ ବର୍ଷାଟା ନ ହୁଏ, ପରିସ୍ଥିତି ଭୟାବହ ହେବ।
ଆଜ୍ଞା ତ ଦେଖନ୍ତୁ ନିହାତି। ନିତି ଭାବରେ ଆପଣ ଯେଉ କଥାଟା କହିଲେ, ସେଇଟା ନିହାତି ଭାବରେ ଠିକ୍ ଅଛି କିନ୍ତୁ ଅ ଅସୁବିଧା କଣ ହଉଛି ନା ଲୋକ ଯଦି ସମ୍ପୂର୍ଣ୍ଣ ରୂପେ ବର୍ଷା ଉପରେ ନିର୍ଭର କରିକି ଚାଷ କାମ ଆଗେଇ ନେବେ, ର ହଇଣହେବେ। କାହିଁକି ନା ଯେହେତୁ,
ଆଜ୍ଞା
ଆମକୁ ଆମର ପାଣିପାଗ ବିଭାଗ, ସବୁବେଳେ ଆଗରୁ ସୂଚନା ଦେଇ ଆସିଛି। ଆଉ ତା ସୂଚନା ସଠିକ ସୂଚନା ଦେଇ ଆସିଛି, ଯେ କେତେ ପରିମାଣ ବର୍ଷା ହେବ। କେତେ ହେବ, କେଉଁ ଜାଗାରେ ହେବ, କେଉଁ ଜାଗାରେ କମ୍ ହେବ, କେଉଁ ଜାଗାରେ ଅଧିକା ହେବ, ତ ସେ ସୂଚନା ଆମକୁ ଆଗରୁ ମିଳିଯାଇଥାଏ। ତାପରେ ବି ଯଦି ଆମେ, ଅବହେଳା କରିବା ଚାଷଖିବା ବର୍ଷାକୁ ତାପରେ ବି ପାଣିପାଗ ବିଶ୍ୱସନୀୟ କଥା ନ ଶୁଣିକି, ଆମେ ବର୍ଷା ହବ ଭାବିକି ଯଦି ଚାଷ କାର୍ଯ୍ୟକୁ ଅନେଇବା, ତାହେଲେ ତ ଆମେ ହି ହଇରାଣ ହବା ନା, କାହିଁକିନା ସେ ଆମକୁ ଆଗରୁ ଜଣେଇ ଦେଇଛନ୍ତି। ଯେ ନାାଇଁ ବର୍ଷ ଏବ ବର୍ଷ ବହୁତ କମ ହେବ, ଆପଣଙ୍କୁ ସେହି ହିସାବରେ ତାର ପଦକ୍ଷେପ ନେବାକୁ ପଡ଼ିବ। ଯଦି ଆମେ ଚାଷ କାର୍ଯ୍ୟ କରିବାକୁ ଚାହୁଁଛେ, ତାହେଲେ ଆମକୁ ପାଣି ସୁବିଧା ଅନ୍ୟ କୌଣସି ଜାଗାରୁ, ଦେଖିବାକୁ ପଡ଼ିବ ଏବଂ ବର୍ଷା ତ କିଛି ପରିମାଣରେ ହବ। ଅବଶ୍ୟ କମ ହେଇପାରେ, ଧୀରେ ଧୀରେ ହେଇପାରେ, କିନ୍ତୁ ହବ ତ ବର୍ଷା କିଛି ପରିମାଣରେ କିନ୍ତୁ ଆମକୁ ସେ ବିଷୟରେ ସଚେତନ ଯେହେତୁ ଆଗରୁ ହେଇଛୁ ଆମେ ତ ତା ଅ ପାଇଁ ଆମକୁ ଜଳସେଚନ ସୁବିଧା ଟିକେ କରିବାକୁ ପଡ଼ିବ ଜମି ପାଇଁ, ଆଉ ପାଣିର ସୁବିଧା ଦେଖିବାକୁ ପଡିବ ଯେ ପାଣି ଜମିକୁ କୋଉ ବାଟେ ଆମେ ପାଣି ମଡେଇ ପାରିବା। ତାପରେ ଅବଶ୍ୟ ବର୍ଷା ହେଲେ ଚଳିବ, ଯେହେତୁ ଅଳ୍ପ ବର୍ଷା ଅଛି କିଛିଟା ବର୍ଷା ହେଲେ, ଚଳିଯିବ
ଆଜ୍ଞା! ଆମେ ଯଦି ପାଣି ପମ୍ପ ଦ୍ଵାରା ପାଣି, ପମ୍ପ ଦ୍ୱାରା କଣ ପାଣି ମଡ଼େଇଲେ ବିଲକୁ ସ ଉଁ ଉପଯୁକ୍ତ ପାଣି ଯୋଗେଇ ହବ?
ହ ଦେଖନ୍ତୁ ଯଦି ଆପଣଙ୍କ ଅଞ୍ଚଳରେ, ଅ ପାଣିର ସୁବିଧା ଅଛି। ଜଳସେଚନ ସୁବିଧା ଠିକ ସେ କିଛି ମାନେ ଯେମିତି ଆମର ଜଳସେଚନ ଟା କୋଉଠି ହୁଏ? ଆମେ ଯଦି ବିଲ ମଝିରେ ନଳକୂପ କି କୂଅ ରଖିଛେ, କିମ୍ବା ପାଖ ଆଖରେ କୋଉଠି ପ ପୋଖରୀ ନଦୀ ଅଛି, ତାହେଲେ ଆମେ ବିଲକୁ ଜଳସେଚନ ସୁବିଧା କରିପାରିବା। କିନ୍ତୁ ଯଦି ଆମ ପାଖରେ କୌଣସି ଜଳସେଚନ ସୁବିଧା ନାହିଁ, ତାହେଲେ ଆମେ ଜଳସେଚନ କୋଉଠୁ କରିବା। ସେଥିପାଇଁ ଆପଣଙ୍କୁ ପ୍ରଥମେ ଦେଖିବାକୁ ପଡ଼ିବ ଯେ, ଆପଣଙ୍କ ଜମି ପାଖରେ ପୋଖରୀ, ନଈ, ଅଛି ନା ନହିଁ ଯଦି ପୋଖରୀ ନଈ ନାହିଁ ତା ପାଇଁ ଆମକୁ ଆପଣଙ୍କୁ ଆପଣ ବିଲରେ କିଛି କୂଅ ଖୋଳିବାକୁ ପଡ଼ିବ, କିମ୍ବା ନଳ କୂଅ ଖୋଳିବାକୁ ପଡ଼ିବ। ଯାହା ଦ୍ଵାରା ଆପଣ ପାଣି ମଡେଇ ପାରିବେ। କିନ୍ତୁ ଆହୁରି ବି ଗୋଟେ ଅସୁବିଧା, ଯଦି ଆପଣ ନଳକୂଅ କରୁଛନ୍ତି ପାଣି ମଡିବାକୁ ବି ଅସୁବିଧା ହେଇପାରେ। ବିଦ୍ୟୁତ ସଂଯୋଗ ହେଇପାରୁଛି ନା ନାଇଁ ଦେଖିବାକୁ ପଡିବ। ତ ଏମିତି ବହୁତ ଗୁଡଏ ଦିଗ ପ୍ରତି ଧ୍ୟାନ ଦେଲେ, ଆପଣ ଜଳସେଚନ ଠିକ ସେ କରିପାରିବେ, ନହେଲେ ଆପଣ ହଇରାଣ ହେବେ।
ଇଏ ଯାହା ଦେଖାଯାଉଛି ଏଏ ବର୍ତ୍ତମାନ ଦେଖନ୍ତୁ ଖରାର ପ୍ରାଦୁର୍ଭାବ ମାନେ ଏଭଳି ବି ସ୍ତାର କଲାଣି ଯିଏ ବି ଚାଷ କାମ ଟା ଆରମ୍ଭ କରିଦବ ଇଏ ଦରକାର ପଇଲେ ଚାଷ ଜମିିକି କ୍ଷତି କରିଦେଇ ପାରେ। ଇଏ ଜଣା ପଡିଲାଣି ମାନେ ଖରାର ଯାହା କିଛି ଅଳ୍ପ ଅଳ୍ପ ଅଳ୍ପ ଲୋକ ଲୋକ ଚାଷ ଆରମ୍ଭ କରିଦେଲେଣି। କିନ୍ତୁ କରିଦେବା ଭିତରେ ଏ ବର୍ତ୍ତମାନ ଦେଖ ତାଙ୍କ ଅବସ୍ଥା କଣ ହେବାକୁ ବସିଲାଣି।
ଆଜ୍ଞା ଆଜ୍ଞା।
ଗଛ ବିଲ ଅଇକା ଯେଉଁ ଗଛ ଅଇକା ପ୍ରଥମରୁ ଲାଗୁଛି ଏ ଖରାକୁ ସମ୍ଭାଳିବା ଗଛର ସମ୍ଭବପର ନୁହଁ।
ଆଜ୍ଞା।
ସେ ଗଛ ଚାଷ ଜମିକି ବି ନଷ୍ଟ କରିଦେବ ସବୁ। ଏ ଅଳ୍ପ ଅଳ୍ପ ଯୋଉଠି ପାଣି ଥିବ ସେ ପାଣିରେ ଏ ଖରା
ଆଜ୍ଞା ଦେଖନ୍ତୁ ସେ ବିଷୟରେ ତ ଆମେ ଆଲୋଚନା କଲେ ଜଳସେଚନ ବିଷୟରେ ଆଉ ଦେଖିବା କଣ କେମିତି ହଉଛି ବର୍ଷା ହେଉଛି ନା ନାହିଁ ଯଦି ବର୍ଷା ହୁଏ ତ ଚାଷୀମାନଙ୍କ ପାଇଁ ନିହାତି ଭଲ ହବ ଆଉ ଫସଲ ବି ଆମେ ଆଶା ରଖିବା ଭଲ ହବ।
ଆଜ୍ଞା।
ହୁଁ।